ହାଲୋ।
ହାଲୋ।
ଆପଣଙ୍କୁ ଭୟସ୍ ଶୁବୁଛି?
ଶୁଭୁନି କିଛି ଆପଣଙ୍କୁ।
ଆପଣଙ୍କୁ ମୋ କଥା ସ୍ପଷ୍ଟ ଭାବରେ ଶୁଭା ଯାଉଛି। ନା ଆପଣଙ୍କୁ ମୋ କଥା ସ୍ପଷ୍ଟ ଭାବରେ ଶୁଭା ଯାଉ ନାହିଁ। ଆଜ୍ଞା ଆଜ୍ଞା ଆଗ ଶୁବୁଛି ଆଜ୍ଞା ଆପଣ ଏବେ କଣ କରୁଛନ୍ତି।
ହା ହା ହା ହା ହା ହା।
ଆପଣ କଣ ରହିଯାଉଛନ୍ତି ପ୍ରଥମରୁ ଆଜ୍ଞା ଏତେ ସମୟ।
ଏ ହ
ଆପଣ କଣ ରହିଯାଉଛନ୍ତି କିଛି କହୁନାହାନ୍ତି ପ୍ରଥମରୁ।
ଅ ମୁଁ କହୁଛି ବହୁତ କିଛି କହୁଛି କିନ୍ତୁ ଆପଣ ଶୁଣିପାରୁନାହାନ୍ତି।
ଆ କୁହନ୍ତୁ ଆପଣ ପ୍ରଥମରୁ ତ ପୁରା ଶାନ୍ତ ରହିଯାଇଥିଲେ କିଛି ସେ ଆଜ୍ଞା କଥା କହୁନଥିଲେ ମୁଁ ଭାବିଲି ଆପଣ କାଟିଦେ ବୋଲି ସମ୍ପର୍କ ଟା।
ନା ନା ନା ନା ନା ନା ନା ନା ନା ନା ମୁଁ ହଁ ବ୍ଲୁଟୁଥ ଟା ଲଗେଇଥିଲି ତ ସେଥିପାଇଁ ଶୁଭୁନଥି ଥୁବ ଆଉ।
ଆଜ୍ଞା ଆପଣ କର୍ଣ୍ଣ ଯନ୍ତ୍ର ଲଗେଇଚ ତେଣୁ ଆପଣ ଟିକେ ଭଲସେ କହିବାକୁ ପଡିବ ଆପଣଙ୍କୁ। ଆଜ୍ଞା ଆଜ୍ଞା ଆଜ୍ଞା। ଏବେ ବହୁତ ଭଲସ ଶୁଭିଲା ନାଇଁ ଆପଣ ଟିକେ କର୍ଣ୍ଣ ଯନ୍ତ୍ର ଟା
ଓହ ହୋ ହୋ ହୋ।
ଭଲସେ ଲଗାନ୍ତୁ ନହଲେ ଆଜ୍ଞା ଶୁଣିବାକୁ
ହଁ ଆ ହଉ ନା ମୁଁ ଏବେ ଟିକେ ବାହାରେ ଅଛି। ହଁ।
ଓହୋ ବହୁତ ହି ଭଲ କଥା। ଆପଣ ଏବେ ବାହାରେ ଅଛନ୍ତି ଆଜ୍ଞା ବର୍ଷା ଆଜ୍ଞା ଆପଣଙ୍କ ଆଡେ ହଉଛି କି?
ଆଜ୍ଞା।
ବର୍ଷା ହଉଛି ଆପଣଙ୍କ ଘର ଆଡେ କି ନା ଏବେ ବର୍ଷା
ନା ନା ବର୍ଷା କାଁଇ ହବ ମତେ ହେଇନି ଯେ ଆପଣ କହୁନାହାନ୍ତି ଆପଣ ଘ ନା ବର୍ଷା ହେଇନି।
ନାହିଁ କି ଆମ ଘର ଆଡେ ମଧ୍ୟ ଏବେ ବର୍ଷା ହୋଇନାହିଁ ହବାକୁ ଯାଉଅଛି।
ଓହୋ ଆପଣ ଟିକେ ଦେଖିକି ବଜ୍ରପାତ ଘଡଘଡି ହଁ ଟିକେ ଦେଖିକି ରହିବେ ଆଉ ଆପଣଙ୍କୁ ଆ ଆ ଆପଣ ଆ ହା ଆପଣ ସୂର୍ଯ୍ୟ ଭାଇଙ୍କ ଘରକୁ ପଳାଏ ପଳାନ୍ତୁ ଗରମ ହବ ଆପଣଙ୍କୁ। ସୂର୍ଯ୍ୟ ଭାଇ ପାଖରେ ବସିଥିବେ ତ ହାଁ ହଁ।
ନାଇଁ ଆଜ୍ଞା ତାଙ୍କ ଘରକୁ କାଁଇ ଏ ସକାଳୁ ସକାଳୁ ଯିବୁ ଆମେ ଟିକେ ତାଙ୍କ ଘରକୁ ଅଁ ଆମକୁ ଟିକେ ଚାରଟା ବେଳେ ତାଙ୍କ ଘରକୁ ଯିବାକୁ ଭଲ ଲାଗେ ନହେଲେ ଆଉ ଦିନ ସାରା ନୁହଁ।
ଓ ହୋ ହୋ ହୋ ହୋ ହୋ ହୋ ଆ ହା ହା ହା ହା ହା ଆ ତ ଆପଣ ସୂ ଯ୍ୟ ନା ମୁଁ ଅ ମୁଁ ମି ତ୍ର ଘରକୁ ଚାରିଟା ବେଳେ ଯିବି ଆଉ ସକାଳେ କାହିଁ ଯାଇକି କଣ କରିବି ଆ ମୁଁ କହିଲି ଆପଣ ସୂର୍ଯ୍ୟ ଭାଇଙ୍କୁ ଦେଖିବାକୁ ଯିବେ ସୂର୍ଯ୍ୟ ଭାଇ ସକାଳୁ ଉଠିଛନ୍ତି କି ନାହିଁ ସେ ଆମକୁ ଉତ୍ତମ ଖରା ଆଉ କିରଣ ଦିଅନ୍ତି। ଆଉ ବହୁତ ହିଁ ଭଲ ସୁବିଧା ତେଁ ହଁ।
ଆଜ୍ଞା ଏଣେ ସୂର୍ଯ୍ୟ ଭାଇଙ୍କୁ ଆଜ୍ଞା ସକାଳେ ଯେ ସମ୍ପର୍କ ରଖିବାକୁ ଯାଉନାହୁଁ ଆମେ ଯାହା ଚାରିଟା ବେଳେ ଆଜ୍ଞା ଯାଉ।
ଓହୋ ଆପଣ ସମ୍ପର୍କ ତ ଚାରିଟା ବେଳ ରହୁଛି ଆପଣ ରାତି ଯାଇ ମଧ୍ ମଧ୍ୟ ରହୁଛନ୍ତି କାଲି ଦଶଟା ରେ ଫେରିଥିଲେ ବହୁତ ହି ଉତ୍ତମ ସମ୍ପର୍କ ଆପଣଙ୍କର ଆଉ ଆପଣ
ଆପଣ ପାଠ କେତେବେଳେ ପଢ଼ୁଛନ୍ତି ନା ସେମିତି କିଛି ସମୟ ଆପଣ ନାହିଁ
ନାଇଁ ଆଜ୍ଞା ସେମତି କିଛି ନାହିଁ ଆଜ୍ଞା ଆମର ନାଇଁ ଆମେ ଟିକେ ପଢ଼ୁନ ଏବେ ଟିକେ ଛାଟୁଚ
ଉ ଉତ୍ତୀର୍ଣ୍ଣ ହବାର ରହସ୍ୟ ଆଉ ରାଜ କିଛି କହିପାରିବେ ଆପଣ ଯୋଉ
ନାଇଁ ଆଜ୍ଞା ଆମେ କିଛି କହିପାରିବୁନୁ ସେଇଟା ଆଜ୍ଞା ନୁଚେଇଆ କଥା ଆଜ୍ଞା ନୁଚେଇଆ କଥା।
ଆପଣ ନୁଚଉଛନ୍ତି କାହିଁକି ଯେ ଆପଣ ଦେଖାନ୍ତୁ। ଦେଖ ଦେଖାନ୍ତୁ ଦେଖାନ୍ତୁ।
ନାଇଁ ନାଇଁ ଆଜ୍ଞା ଆପଣ କେବେ ଦେଖା ହୁଅନ୍ତୁ ଆଜ୍ଞା ଦେବି ଆପଣଙ୍କୁ
ହଁ ଆପଣଙ୍କ ଭଲ ଭଲ ନୋଟ୍ସ ଟିକେ ମତେ ଦେବେ ହଁ ଆପଣଙ୍କ ହାତ୍ ଟା ହାତ ଲେଖା ନୋଟସ୍ ମତେ ଦରକାର।
ହୁଁ।
ହଁ ମୁଁ ଆପଣଙ୍କୁ ଆଜି ତ ଦେଖା ହେଇପାରିବିନି ଆଜି ବହୁତ ଗୁଡ଼ାକ କାମ ଗୁରା ରହିଯାଇଛି ଆଉ କାଲି ଆପଣ ମହାବିଦ୍ୟାଳୟରେ ଆମର ଯୋଉ ଫର୍ଟିଲାଇଜର ବିଷୟ ଅଛି ତ ଆପଣ ପୁସ୍ତକ ଟିକେ ଆ ଖୋଲିକି ପା ପାଠ ପ
ଆଜ୍ଞା ଆପ୍ ଆପ ନା ନାଁ ଆଜ୍ଞା କାଲି ବୋଧ୍ ହୁଏ ଆମର କିଛିଟା ଆମର ପରୀକ୍ଷା ମୂଳକ ଅଛିି ବୋଧେ ଶ୍ରେଣୀ ଗୃହରେ
ହଁ। ହଁ ମୁଁ ଆପଣଙ୍କୁ ସେୟା କହିଲି ଆପଣ ଅଲଗା କିଛି ଶୁଭୁଛି କି, ଆପଣ ହାତୀ ପାଳୁଛନ୍ତି ଆପଣ। ହାତୀର କାନ ବହୁତ ବଡ଼ ଥାଏ, ଆପଣଙ୍କ ଆଜ୍ଞା ଆଉ
ପାଳୁନାହୁଁ।
ଆ କୁକୁର ଛେଳି ମେନ୍
ନାଇଁ ନାଇଁ ଆଜ୍ଞା ଏତେ ସବୁ ନାହାନ୍ତି ଆଜ୍ଞା ମେଣ୍ଢା ନାହା ଏଇ କୁକୁର ଅଛନ୍ତି। କିନ୍ତୁ ଆମ ଘର ପାଖରେ କେହି କୁକୁର ନାହାନ୍ତି ଆମେ ଆଜ୍ଞା କୁକୁର ପାଳୁନା।
ମଣିଷ କେବେ ପାଳିଛନ୍ତି, ଆପଣ ତ ପାଳନ ହେଇଛନ୍ତି ଆ ଆପଣ କୁକୁର ପାଳିବେ କ ଆପଣ ତ
ହଁ ବହୁତି ବଡ଼ କଥା ଆଜ୍ଞା ସେଇଟା ଘର ବହୁତ ହି ବଡ଼ କଥା ଆମକୁ
ଆଉ ଆପଣ ଖାଇ ପିଇକି ଏତେ ପତଳା ହଉଛନ୍ତି। ଆଉ ଘର ଲୋକ କିଛି କହୁନାହାନ୍ତି, ଆପଣ କିଛି ରୋଜଗାର ନାହିଁ ଆ ଆପଣ ଘରେ ବସୁଛନ୍ତି ଆପଣ ଡିଗ୍ରୀ କରୁଛନ୍ତି। ହଁ କଣ କହୁଛନ୍ତି ଆକୁ ଆପଣ ଆପଣ ମତେ ଆପଣ କ କ କମ୍ପେନ୍ ଆମ ଘରେ ଖ ଗ ସବୁଦିନ କହୁଛନ୍ତି ବେଳେ ବେଳେ କହୁନାହାନ୍ତି। ଆପଣଙ୍କ କମ୍ପ୍ୟୁଟର କୋର୍ସ ଟା ଯୋଉ ଥିଲା ଆ ତା ବିଷୟରେ ମତେ କିଛି ବର୍ଣ୍ଣନା କରିପାରିବେ?
ଆଜ୍ଞା କୋଉ କୋର୍ସ ଟା କହିଲେ ଆଜ୍ଞା?
ଆ କୋଉ କେଉଁ କେଉଁ କୋର୍ସ କରିଛନ୍ତି ଆପଣ ଦିଟା?
ଆଜ୍ଞ ଆମେ ରସାୟନିକ ବିଜ୍ଞାନରେ ଆଜ୍ଞା ପାଠ ପଢ଼ୁଚୁ, ଆପଣ କୋଉ ବିଜ୍ଞାନରେ ପାଠ ପଢ଼ୁଛନ୍ତି?
ଆ ମୁଁ ଆପଣଙ୍କୁ ସେଇଆା ପଚାରିଲି, ଆପଣଙ୍କର ଟିକେ ମସ୍ତିଷ୍କ ଟିକେ ଅ ଭ୍ରା ନ୍ତ ଧାରଣାରେ ବୁଲୁଛି ମୁଁ ଆପଣଙ୍କୁ କହୁଛି କମ୍ପ୍ୟୁଟର ଜାଣିଛନ୍ତି ଆପଣ? କମ୍ପ୍ୟୁଟର କୋର୍ସ କିଛି କରିଛନ୍ତି ଆପଣ ହଁ ତ ସିଏ
ଆଜ୍ଞା ଆମେ କରିଥିଲୁ ଆଜ୍ଞା ସେଥ ହଁ। ଆମେ କରିଥିଲୁ ପି ଜି ଡି ସି ଏ ଗୋଟେ ସେଟା ଥାଏ, ଆମେ ତା ଭିତରେ ଆଜ୍ଞା ତା ଭିତେରେ ଆଜ୍ଞା ଥିଲା ଗୋଟେ ଆଜ୍ଞା ଆପଣଙ୍କୁ ମୁଁ ପରେ କେତେବେଳେ କହିଦେବି, ଆପଣ ଅଲଗା କିଛି କୁହନ୍ତୁ ନା, କାହିଁକି ଆଜ୍ଞା ସେ ସେଗୁଡ଼ା ବହୁତ ସାରା ଇଂଙ୍ଗ୍ରାଜି ରହିଯାଉଛି, ତେଣୁ ଆମେ
ନାଇ ଇଂରାଜୀ କିଛି ରହୁନି, ଆ ସାଗର ଭାଇ ମଧ୍ୟ ତାଙ୍କର ଏହି ଅନୁଭୂତି ମତେ ଆ ଯୋଉ ପ୍ରଦାନ କରିଥିଲେ, ଆପଣ ମଧ୍ୟ ଦେଇପାରିବେ କିଛି ଅସୁବିଧା ନାହିଁ ପି ଜି ଡି ସି ଏ ରହୁଛି, ଆଉ ଆପଣ ଓ ସି ଆଇ ଟି ମଧ୍ୟ କରିଥିଲେ ବୋଧେ?
ନାଇଁ ନାଇଁ ଆଜ୍ଞା ଓ ଏ ସି ଟି କରୁନା ଆଜ୍ଞା କରିବି ବୋଲି ଭାବଥିଲୁ କିନ୍ତୁ କରିବାଉ ନାହୁଁ, ଏ ପର୍ୟ୍ୟନ୍ତ ହେଲା।
ଆ ତ ପି ଜି ଡି ସି ଏ ଆପଣ ସାରି ଦେଇଛନ୍ତି, ସାତ ହଜାର ଲାଗିଥିଲା ଆପଣଙ୍କର।
ଆଜ୍ଞା, ଆଜ୍ଞା ଆଜ୍ଞା ଆପଣ କରି ଆପଣ କରିଛନ୍ତି ନା ଆପଣ କରିବାକୁ ଯାଉଛନ୍ତି?
ଆ ମୁଁ କରିବାକୁ ଯାଉଛି, ମତେ କରିବାକୁ କେହି ମିଳୁନାହାନ୍ତି ଆ ମାନେ କମ୍ପ୍ୟୁଟର କ୍ଲାସ ଏତେ କିଛି ଭଲ ମିଳୁନି।
ଆଣ ଏକା କର
ଆ ନା ମୁଁ ଏକା କରିବିନି ମୋର ଜଣେ ମିତ୍ର ଅଛ ନ୍ତି, ଆଉ ଜଣେ ମହିଳା ମିତ୍ର ଅଛନ୍ତି, ମିଶିକି ଆମେ କରିବୁ ତ ଅ ସେଥିପାଇଁ ଖୋଜୁଚୁ। ଆଉ ଆମର ପ୍ରାଣୀ ବିଜ୍ଞାନ ବିଭାଗରେ ହ ଆଉ ମହିଳା ମିତ୍ର ଯୁଆଡେ ଯିବେ ଆମେ ତ ସିଆଡେ ଯିବୁ, ଆମକୁ କରିବାରେ ଅଛି ନା କମ୍ପ୍ୟୁଟର।
ଅ ବହୁତ ହି ଭଲ କଥା ଆପଣ ମହିଳା ମି ତ୍ର କୁ ଆଜ୍ଞା ବହୁତ ହି ପସନ୍ଦ କରନ୍ତି ଆପଣଙ୍କ ମହିଳା ମିତ୍ରକୁ ବୋଧେ।
ନା ମହିଳା ମି ତ୍ରକୁ ମୁଁ ପସନ୍ଦ କରେନି ତ ମତେ ଆ ଯୋଉଠି ଆ ବାଟ ମିଳେ ଆ ଆଉ ଗଳି ମିଳେ ମୁଁ ସେଇ ଗଳିରେ ପଶେ, ଆ ସେ ବଣ ହଉ କିମ୍ବା ଜଙ୍ଗଲ ହଉ। ଆଜ୍ଞା ଆଉ ହଁ ତ ମୁଁ- ମୁଁ କହୁଛି ଆ
ଆପଣ ସକାଳୁ କିଛି ଖିଆ ପିଆ କରିଛନ୍ତି ନା ନାଇଁ ଆଜ୍ଞା?
ନା ମୁଁ ମଦ୍ୟପାନ ଟିକେ କରିଦେଇଛି। ଆ ଆପଣ ମୋ କଥା ଟିକେ ଶୁଣନ୍ତୁ ଆପଣ ହଁ ମୋ ମୁହଁ ଧୋଇଲେ ଟିକେ ମତେ ଥଣ୍ଡା ଲାଗେ ମୁହଁ ଟା। ବହୁତ ହିଁ ଭଲ ଲାଗେ ଆ ଆପଣ କେବେ ଧୋଇଛନ୍ତି ମୁହଁ ମଦରେ? ହଁ ହଁ ହଁ।
ନାଇଁ ଆଜ୍ଞା ଆମେ ଏମିତି ସମ୍ପର୍କ କରନୁ ଆଜ୍ଞା। ଆପଣ ବହୁତ ଧନୀ ବୋଧେ ଆପଣ କଥାବାର୍ତ୍ତା ରୁ ଜଣା ପଡିଯାଉଛି ଆଜ୍ଞା, ଆପଣ ଯେହେତୁ ମଦ ଆଜ୍ଞା।
ଆଉ ନିମ୍ନ ଶ୍ରେଣୀର ବ୍ୟକ୍ତି ଜଣେ ଅଟେ। ଆମର ଘରୁ ପାଣି ଗଳୁଛି ସେଇ ପାଣି ପିଉଛୁ ଆମେ। ପୁଣି ଥରେ ଆମେ ସେ ପାଣି ଯାଇ ମୂତୀ ଦଉଚୁ ଆଜ୍ଞା। କୁହନ୍ତୁ, ନା ମୁଁ କହୁଥିଲି ଆପଣଙ୍କୁ ଆପଣ ଟିକେ ଶୁଣନ୍ତୁ ମୋ କଥା ଶୁଣନ୍ତୁ, ଆପଣ ପି ଜି ଡି ସି ଏ କରିଛନ୍ତି। ବହୁତ ହି ଭଲ କୋର୍ସ ଆପଣଙ୍କର, ଆପଣ ସେଠି ଛନ୍ତି ଆପଣଙ୍କର ସେଇଟା ସରକାରୀ ଆପ୍ରୁଭାଲ ହେଇଛି, ନା ସେମିତି କିଛି?
ଆଜ୍ଞା ସରକାରୀ ଆପରୁଭାଲ ଆଜ୍ଞା, ସରକାରୀଙ୍କ ଦ୍ଵାରା ଆମର ସେଠା ପରିଚାଳିତ ହଉଥିଲା ଆଜ୍ଞା, ଆମର ଯିଏ ସାର୍ ଅଛନ୍ତି ସ ଆଜ୍ଞା ବହୁତ ହି ପୁରୁଣା ଆଜ୍ଞା, ତାଙ୍କ ପାଖରେ ଆଜ୍ଞା ସାର୍ଟିଫିକେଟ୍ ଆଜ୍ଞା ଅଛି ବହୁତ ସାରା ଆଜ୍ଞା ସ୍ନା ସ୍ନାତକ ଅଛି ଆଜ୍ଞା ବହୁତ ସାରା।
ଓ କି କମ୍ପ୍ୟୁଟର ଆପଣଙ୍କର?
ନାଇଁ ଆଜ୍ଞା ଫ୍ରି ନୁହଁ ଆଜ୍ଞା ସେ ବହୁତ ପୁରୁଣା ସାର ଆମର, ତାଙ୍କ ପାଖରେ ଯାଇକି
ଫ୍ରି ନୁହଁ ସ୍ତ୍ରୀ, ସ୍ତ୍ରୀ କମ୍ପ୍ୟୁଟର ଆପଣ? ହଁ ଆପଣ କି ଆପଣଙ୍କୁ ଆପଣଙ୍କ ଭଳିଆ ଶବ୍ଦ ଗୁଡା ଶୁଭୁଛି। ଆ ତ ଫ୍ରି ତ କୋଉଠି ବି ମିଳିବନି ଯେମିତି ଗମେଣ୍ଟ ପାଇଁ ପାଞ୍ଚ ହଜାର ଆଉ ତାଙ୍କରବି ଯିଏ ହଁ ଆଡ଼ମିଶନ ଆଉ ଯୋଉ ଅ ଫୁ ଆମର ଯଉ ପରୀକ୍ଷା ପାଇଁ ପଇସା ଆସିଚି ଦବାକୁ ପଡ଼ିବ। ତ ଆପଣ କରୁଚନ୍ତି ପିଜିଡିସି? ହଁ। ଆ ଆଉ କଣ କରୁଚନ୍ତି ଯପା ପାଇଁହି ଡାଲି ହଁ?
ସରକାରଙ୍କ ଦ୍ଵାରା ସେଇଟା ଅଛି ଅଛି।
ପରିଚଳିତ ଅଛି ହଁ? ସରକାରଙ୍କ ଓ ସରକାରଙ୍କ କୋର୍ସ ସେଇଟା ସରକାରଙ୍କର
କୋଉଠି ଆଜ୍ଞା ମିଳିବା ଆଜ୍ଞା ବହୁତିହି କଷ୍ଟ ହେଇପାରେ?
କଣ ପାଇଁ ଏମିତି କଣ ପାଇଁ?
କାହିଁକି ସେଇଟା ଆଜ୍ଞା ସରକାରଙ୍କ ଦ୍ଵାରା ପରିଚାଳିତ ହୁଏନା ତେଣୁ ସରକାର ସମସ୍ତଙ୍କୁ ଆଜ୍ଞା ସ୍ନାତକ ଦେଇନଥାନ୍ତି ଆଜ୍ଞା ଆପଣ ଜାଣିବ ଜାଣି ରଖନ୍ତୁ।
ଆଜ୍ଞା ସେଇଟା ଆଜ୍ଞା ଚାକିରି ପାଇବା ପାଇଁ ବହୁତହି ଦରକାର୍ ଆଜ୍ଞା।
ଆପଣ ଯିବେକି ମୋସହ ଯୋଉ ମଦସ୍ କମ୍ପ୍ୟୁଟର ଯିବେ ଚିନ୍ତାମଣେଶ୍ଵର ପକ୍ଷେ ଲକ୍ଷ୍ମୀସାଗର ଆଁ ସେଠି ମାର କମ୍ପୁଟର ଆଉ ସେଠି ଆପଣ ଆଁ ଆଜି କରିଥାନ୍ତେ ଆଃ ଯୋଉ ଚାରି ହଜାର ଲାଗିଥାନ୍ତା ଓ ସିଟ୍ ଆଉ ପିଜିଡିସ୍ ସେ ସାତ ହଜାରେ ଏଗାର ହଜାରେହିଁ ଲାଗିଥାନ୍ତତା।
ନାଇଁ ଆଜ୍ଞା ଆମେ ଓସିରେ କରିଦେଇଚୁ ଆମେ ପିଜି ପିସ୍ ଏଯୋଉ ଓ ସେଟ୍ ଆଜ୍ଞା କରିବୁନୁ ଏବେ ଆମେ କିଛିଟା ତ୍ରୁଟି ରହିଅଛି ତେଣୁ ଆମେ କରିବାକୁ ନାହୁଁ।
ହଁ ହଁ ହଁ କିନ୍ତୁ ଆଁ ମୁଟିକେ ପରେ କଥା ହଉଚି ଆପଣଙ୍କ ସହ।
ଆଜ୍ଞା ଆଜ୍ଞା।